କୋଉଠି?
ହଁ ଭାଇସ ଶୁଭ ସନ୍ଧ୍ୟା, ଶୁଭ ସନ୍ଧ୍ୟା, ଶୁଭ ସନ୍ଧ୍ୟା, ଭାଇ ଶୁଭ ସନ୍ଧ୍ୟା। କେମିତି ଅଛନ୍ତି ଆପଣ?
ମୁ ଭଲ ଅଛି।
ଆଜ୍ଞା ଆଜ୍ଞା ବହୁତୁ ଭଲ ଅଛି ବହୁତୁ ଭଲ ଅଛି।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
ଠାକୁରଙ୍କ ଆଶୀର୍ବାଦ ରୁ ବହୁତୁ ସୁଖସ୍ମୟସି ଜୀବନ କଟୁଛି ମୋର ଏବେ।
। ଭଲରେ ଥାଆନ୍ତୁ ଆପଣ ଆଉ କଣ କରୁଛନ୍ତି?
କିଛି ନାହିଁ ଭାଇ ଏମତି। ଛାତରେ ଟିକେ ବସିଥିଲି କିଛିଟା ପଗର ଆନନ୍ଦ ନଉଥିଲି। ଆପଣ କଣ କରୁଛନ୍ତି?
କେମିତି ଅଛି ପାଗ? ମୁଁ ବି ଛାତ ଉପରେ ହିଁ ବସିଛି ଟିକେ ଟିକେ ବର୍ଷା ହଉଛି। କୁହ ପାଗର ମଜା ନବା କଥା।
ଆଜ୍ଞା, ଆଜ୍ଞା, ବର୍ଷା ତ ଲଗାତାର ଲାଗି ରହିଥିଲା ଆମର ଏଠାରେ କିନ୍ତୁ ବର୍ତ୍ତମାନ କିଛି ସମୟ ପାଇଁ ଛାଡି ଯାଇଛି ଯାହାକି ବହୁତୁ ଶୁଖିଲା ପାଗ ମଧ୍ୟ ଅଛି ଏବଂ ଥଣ୍ଡା ଥଣ୍ଡା ମଧ୍ୟ ଲାଗୁଛି ଗରମରୁ ଆଶ୍ୱସ୍ତି ମଧ୍ୟ ମିଳିଛି ଏଥର।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
ଲାଗୁଥିଲା କିନ୍ତୁ ଠାକୁର ଅନଶନରେ ବସିଛନ୍ତି କିନ୍ତୁ ଲାଗୁଥିଲା ଏତେ ଗରମ ର ପରିମାଣ ବଢି ବଢିଯିବ କିନ୍ତୁ ଦେଖିବାକୁ ଗଲେ ଠାକୁରଙ୍କର ବୋଧେ ଅପରିମାୟ ଅଲଗା କିଛି ନିୟମ ଅଛି। ତ ଏବେ ପାଗ ଟା ଶୁଖିଲା ଅଛି ଏବଂ ଠିକ୍ ଠାକ୍ ଲାଗୁଛି ମଧ୍ୟ। ଥଣ୍ଡା ଟିକେ ଲାଗୁଛି ଗରମରୁ ଟିକେ ଆଶ୍ଵସ୍ତି ମଧ୍ୟ ମିଳିଛି।
ଦୁଇ ତିନି ଦିନି ହବ ଟିକେ ବର୍ଷା ହଉଚି ଗରମରୁ ଟିକେ ତ୍ରାହି ମିଳିଛି।
ଖୁସି ଲାଗୁଛି କିନ୍ତୁ ଏ ବିଷୟରେ କହିବାକୁ ଗଲେ, ଏବେ ତ ଦେଖୁଛନ୍ତି ଏପରି ଭାବରେ ରହିଛି ଆଉ। କଣ କରିପାରିବା ଆମେ ବି, ଆଉ ଆପଣଙ୍କ ଦେହ କିପରି ଅଛି?
ସୁସ୍ତ ଅଛି, ଏବେ ଖାଇବା ପିଇବା ଟିକେ ଦେହ ଦେଖିକି। ଜଗି ଚାହିଁ ଉଁହୁ ବାହାରେ ଖାଇବା ପତ୍ର କମ୍ କରି।
ଆପଣ ତ ଜାଣିଛନ୍ତି ସ୍ୱାସ୍ଥ୍ୟ ହଉଛି ମଣିଷର ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ ଏହାକୁ ଯଦି ଯଦି ଆମେ ଠିକ୍ ଭାବରେ ରଖିବାନି ତେବେ କୌଣସି ପ୍ରକାର କାର୍ଯ୍ୟ ମଧ୍ୟ ଆମେ କରିପାରିବା ନାହିଁ ଦେହ ଦୁର୍ବଳ ହେଲେ କୌଣସି କାର୍ଯ୍ୟ କରିବାକୁ ସଠିକ୍ ଲାଗିବ ନାହିଁ। ।
ମନ ବି ଭଲ ରହିବନି।
ନିଶ୍ଚୟ ଆଜ୍ଞା, ନିଶ୍ଚୟ, ନିଶ୍ଚୟଂ, ନିଶ୍ଚୟଂ। ଏ ଦେଶ ଏ ଦେଶର ଉନ୍ନତି ପାଇଁ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ତା ଉପରେ ନିର୍ଭର କରିବା ଆବଶ୍ୟକ ନଚେତ୍ ଯଦି ଆମେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନବାନି କିନ୍ତୁ କୌଣସି ପ୍ରକାର କାର୍ଯ୍ୟ ଆମେ କରିପାରିବା ନାହିଁ।
ଆଉ କେମିତି କଣ ଆପଣ ଖେଳା ଖେଳି କରୁଚନ୍ତି?
ନାଇଁ ଭାଇ ଏବେ ତ କହିବାକୁ ଗଲେ ଏଇ ଘର। ଘର ଦ୍ଵାରା ଏମିତି ରହିକିରି। ଟିକେ ଘର କାମରେ ବ୍ୟସ୍ତ ରହିକିରି, ଆଉ ବ୍ୟାମ୍ ଫ୍ୟାମ୍ ବି ମୋର ହୋଉନି। ଖେଳ ଫେଳ ବି ଏତେ ଆଉ ହେଇପାରୁନି ଠିକ ଭାବରେ। ଛୋଟୋ ବେଳେ ବୋହୁତ ଖେଳା ଖେଳି କରୁ ଥିଲି। ବର୍ତ୍ତମାନ କିନ୍ତୁ ଏବେ ଆଉ ହେଇପାରୁନାହିଁ। ଆପଣ ଖେଳା ଖେଳି କିଛି କରୁଛନ୍ତି।
ମୁଁ ଖେଳା ଖେଳି କରୁଚି। ସନ୍ଧ୍ୟା ବେଳେ ଟିକେ ଯାଇକି। ଖେଳା ଖେଳି କରୁଚି। ଏହେଁ କ୍ରିକେଟ ଖେଳେ। ଭଲିିବଲ୍ ଖେଳେ। ଦେହ ମନ ଟିକେ ଫୁର୍ତ୍ତି ଲାଗେ। ସକାଳୁ ଉଠିଲେ, ସକାଳୁ ଆମେ ମୁଁ ଯେ, ସେ ଚେଷ୍ଟା କରେ। ନିହାତି ତି ଚାରି ରୁ ପାଞ୍ଚ କିଲୋମିଟର ଟିକେ ଚାଲିବା ପାଇଁ। ସକାଳୁ ସକାଳୁ।
ନିଶ୍ଚୟ ନିଶ୍ଚୟ ବୋହୁତ ଭଲ କଥା ସେଇଟା ଚାଲାଚଲି କଲେ ବୁଲାବୁଲି କଲେ।
ସକାଳ ଛଅଟା ସା ଯେତେବେଳେ ବି ମୁଁ ଉଠେ ମୁଁ ନିତ କର୍ମ ସାରି ନିହାତି ଅତି କମ ରେ ମୁଁ ଚାରି ଏଁ ଚାରି କିଲୋମିଟର ଚାଲେ। ମିନି ଅଁ ମାନେ ଅତି କମରେ ମୁଁ ଚାରି କିଲୋମିଟର ଚାଲେ। ଅଧିକ ଯଦି ହେଇପାରିବ ଭଲ। ଯଦି ନହେଇପାରେ ସେତିକିରେ ବନ୍ଦ କରିଦିଏ।
ନାଇଁ ସ ଭାଇ। ନାଇଁ ଚାରି କିଲୋମିଟର ଚାଲିବା ବି କୋଉ କୋଣୋ କୌଣୋସି ପ୍ରକାର କମ କଥା ନାଇଁ। ମୟ କିଛି ବ୍ୟକ୍ତି ମଧ୍ୟ କି ଟୋଟାଲି ଚଲାବୁଲା କରୁନାହାନ୍ତି।
ନାଇଁ ଟୋଟା ଯଦି ସମ୍ପୂର୍ଣ ଚାଲିବା ବୁଲିବା ଆମେ ବନ୍ଦ କରିଦବା। ବା। ତାହେଲେ ଦେହଟା ମାନେ ଦିନ ସାରା ଆଉ ଫୁର୍ତ୍ତି ଆପଣଙ୍କୁ ଲାଗିବ ନାହିଁ। ସକାଳୁ ଉଠିକିରି ସକାଳୁ ସକାଳୁ ଯୋଉ ପାଗ ଟା ଯେମିତି ଥିବ କି ଖୋଲା ପବନ ଯୋଉ ହୋଏ ପ୍ରକୃତିର ଯୋଉ ଖୋଲା ପବନ ଟା ଦେହେରେ ବାଜିଲେ ଯୋ କଁଅଳ ସୂର୍ଯ୍ୟ କିରଣଟା ଯେତୋବେଳେ ବାଜେ ଦେହେରେ। ତ ଉଁ ସକାଳ ଟା ଟି କେ ଫୁର୍ତ୍ତି ଲାଗେ। ମନ ଟା ଟିକେ ଚଳଚଞ୍ଚଳ ହେଇଯାଏ।
ନିଶ୍ଚୟ ନିଶ୍ଚୟ।
ଆଉ ତାପରେ ଖାଇବା ପିଇବା ବି ବାହାର ଖାଇବା ଆମେ ଏତେ ଯୋଉ ଏବେ ଆଜିକାଲି କଣ ବେଶୀ ଖାଇବା ପତ୍ର ବାହାରେ ହେଇଯାଉଛି।
ଆଜ୍ଞା ଆଜ୍ଞା ବାହାର ପତ୍ର ଖାଇବାରୁ ଟିକେ ଦୂରରେ ରହି। ନିଶ୍ଚୟ ଘରର ଖାଇବା ଖାଇବେ ତ ନିଜର ଦେହ ମଧ୍ୟ ଠିକ ରହିବ ଏବଂ ନିଜେ ଘରେ ତିଆରି କରିକି ଖାଇବେ। ନିଜେ ନିଜେ କରିବେ ମଧ୍ୟ ତାହା ଆହୁରି ଭଲ କଥା। ଅନ୍ୟ ଉପରେ ରେ ନିର୍ଭର କରିକି ବ ମଧ୍ୟ ଠିକ ନାହିଁ। ତ ଏଇଡ଼ା ଜାଣିବା କଥା। ସ୍ୱାସ୍ଥ୍ୟ ପ୍ରତି ଆମେ ଯଦି ଯତ୍ନ ନବା ତାହେଲେ କଣ ଅନେକ ପ୍ରକାର ସମସ୍ୟାରୁ ଦୂରରେ ରହିପାରିବା ଆମେ।
ଆମର ଯଦି ସ୍ଵାସ୍ଥ୍ୟ ଟା ଭଲ ରହିବ। ମନ, ବୁଦ୍ଧି, ବିବେକ ସବୁ ନିଜ ନିଜ ସ୍ଥାନରେ ଠିକ ରେ କାର୍ଯ୍ୟ କରିବେ। ଯଦି ଦେହ ହିଁ ଖରାପ ଥିବ। ତାହେଲେ କୌଣୋସି କାର୍ଯ୍ୟରେ ଆଉ ମନ କରିବା କୌଣୋସି କାର୍ଯ୍ୟ କରିବା ପାଇଁ ମନ ଲା
ନିଶ୍ଚୟ ନିଶ୍ଚୟ।
ତେଣୁ ବର୍ତ୍ତମାନ ଏବେ ଆମେ ଯାହା ଦେଖୁଛେ ପ୍ୟାକ୍ ଯୋଉ ଆମର ଖାଇବା ଯୋଉ ସବୁ ବାହାରେ ଯୋଉ ସବୁ ମିଳୁଚି। ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟ।
ନିଶ୍ଚୟ ନିଶ୍ଚୟ ସେ ସେଗୁଡିକରୁ ଦୂରରେ ରହିବା ଆବଶ୍ୟକ ଏବଂ ଯେତେ ପରିମାଣର ତେଲ କମ ମସଲା କମ ଏବଂ ଅ ସିଜା ଖାଦ୍ ଦ୍ୟ ଅଧିକ ପରିମାଣରେ ଖାଇଲେ ଆମର ଦେହ ମଧ୍ୟ ସୁସ୍ଥ ରହିବାର ସମ୍ଭାବନା ଅଧିକ ରହିଚି। ବାହାରୁ ତେଲ ମସଲା ଖାଇଲେ। ଅଧିକ ପରିମାଣ ଦେହ ଖରାପ ହେବାର ସମ୍ଭାବନା ଅଛି। ତ ସେଗୁଡିକୁ ଭିତି ତି କରିକରି କିଛି ନା କିଛି। ଆମେ ପଦକ୍ଷେପ ନେବା ଆବଶ୍ୟକ। ନିଜର ସ୍ୱାର୍ଥପ୍ରତି, ଯତ୍ନବାନ ହେବା ଆବଶ୍ୟକ।
ଖାଦ୍ୟ-ଅ ଖାଦ୍ୟ ଟା ମାନେ ଯଦି ଆମର ପରିମାଣ ଠୁ ବେଶୀ ସନ୍ତୁଳିତ ହବ। ତାହେଲେ, ଖାଦ୍ୟ ଟା ଆମ ଶରୀର ପାଇଁ ବହୁତ ଉପଯୋଗୀ ହବ। ସନ୍ତୁଳିତ ଖାଦ୍ୟ। ତା'ମାନେ ଏମିତି ନୁହେଁ କିି ଆମେ ଏଁ ମାନେ, ଆମିଷ ଖାଇବାନି। କି ଖାଲି ଉଁ ମାନେ ଆମେ ନିରାମିଷା ଖାଦ୍ୟ ଖାଇବା ନାହିଁ।
ନିଶ୍ଚୟ ନିଶ୍ଚୟ ନାଇଁ ସବୁ ପ୍ରକାର ଖାଦ୍ୟ ଖାଇବା ଏବଂ ନିଜ ନିଜର ସନ୍ତୁଳିତ ବଜାୟ ରଖିବା କାହିଁକି ନା କେଉଁ ଫଳରୁ ଆମକୁ ଶ୍ଵେତ ସାର ଅଧିକ ମିଳୁ ଚି କେଉଁ ଫଳରୁ ଆମକୁ ପୃଷ୍ଟି ସାର ଅଧିକ ମିଳୁଚି? କେଉଁ ଫଳରୁ ଆମକୁ ସ୍ନେହ ସାର ଅଧିକ ମିଳୁଛି ତ କେଉଁ ଫଳରୁ ଆମକୁ ଭି ଭିଟାମିନ ଯାତ୍ୟ ଖାଦ୍ୟ ଅଧିକ ମିଳୁଚି। ଆମେ କିଛି ସମୟ ଯଦି ସୂର୍ଯ୍ୟ ଆଲୋକରେ ରହିବା, ତେବେ ଆମକୁ ଭିଟାମିନ ଡି ମଧ୍ୟ ମିଳୁଚି। ସବୁ ପ୍ରକାର ଖାଦ୍ୟ ଏବଂ ପରିବେଶ ସହିତ ଅବଗତ ରହିକିରି, ଆମେ ଆମର କାର୍ଯ୍ୟ କରିବା ଆବଶ୍ୟକ। ନଚେତେ, ଦେହର ସମସ୍ୟା ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯିବ। ସ୍ୱାସ୍ଥ୍ୟ ସମଦ ନିଶ୍ଚିତ କରିକି, ଏମିତି ଅନେକ ପ୍ରକାର ଚ୍ୟାଲେଞ୍ଜ ମଧ୍ୟ ଆସିବ ସେଇ ଚ୍ୟାଲେଞ୍ଜ ଗୁଡିକୁ ଯଦି ଆମେ ଠିକ୍ ଭାବରେ ଅଁ କରିବାନି, କାର୍ଯ୍ୟରେ ପରିଣତ କରିବାନି। ସେ କା ଚ୍ୟାଲେଞ୍ଜ ଗୁଡିକୁ ଆମେ ଯଦି ଏଁ ଦୂରରେ ରଖିବାନି। ତ ବନ୍ଦ କରିବାନି ତେବେ ତେବେ ସ୍ୱାସ୍ଥ୍ୟସମସ୍ୟା ଦେଖାଯିବା, ନିଶ୍ଚୟ ଦେଖାଯିବ। କାଇଁକିନା ଆମେ ଯଦି ସୁ ସ୍ଵାସ୍ଥ୍ୟ, ପ୍ରକୃତିର କିଛି ମାନେ ରଖିବାନି। ପ୍ରକୃତିକୁ ସୁରକ୍ଷା କରିବାନି। ପକ୍ କୃତିର ସବୁବେଳେ ଦୁରୁପଯୋଗ କରିବା, ଗଛ ପତ୍ର କାଟିବା, ତେବେ ଆମକୁ ଖାଦ୍ୟ କେଉଁ ପରିମାଣରେ ମିଳିବ? ଅମ୍ଳଜାନ ଯଦି ନ ଆସିଲା ବେଲେ, ମାନେ ଖାଦ୍ୟ ପାଚନ ଠିକ୍ ଭାବରେ ହେଇପାରିବନି। ଆଉ ଯଦି ଅମ୍ ଅ ବୃକ୍ଷରୋପଣ କରିବାନି! ତେବେ ଆମର ଅଙ୍ଗାର କାମ ଅମ୍ଳ ର ପରିମାଣ ବଢିଯିବ। ଅମ୍ଳଜାନ ଯଦି ଠିକ୍ ଭାବରେ ନ ଆସିଲା! ତ ଅନେକ ସମସ୍ୟା ଦେଖାଯିବାଟା ସୁନିଶ୍ଚିତ! ଏଟା ଅଟେ
ସେଇଟା ଯେତିକି ଆପଣଙ୍କର କଥା ଯେତେ ଦୂର ସତ୍ୟ ଏବେ ଯୋଉ ତିନିଟି ରୋଗ, ବର୍ତ୍ତମାନ ପ୍ରମୁ ମୁଖ କାରଣ ବର୍ତ୍ତମାନ ଆମର, ଅହ ସମାଜରେ ଦେଖିବାକୁ ଗଲେ ରକ୍ତ ଚାପ, ମଧୁମେହ ଆଉ ଅ ହ ଆମର ମେଦବହୁଳତା ହଁ ମେଦବହୁଳତା। ତ ସେଇଟା ବି ଖାଇବା, ଯୋଉ ଆମେ ଯୋଉ ବାହାରେ ଖାଇବା ଖାଉଚେ। ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଉଚେ। ବେଶୀ ଆମେ ଯୋଉ-ଉ, ଜଙ୍କ ଫୁଡ୍ ଯୋଉ ଖାଉଚେ ସେଥିପାଇଁ, ଆମର ସେଇଟା ବେଶୀ ର ରକ୍ତ ଚାପ ବି ବୃଦ୍ଧି କରୁଛି, ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟ। ଖାଦ୍ୟ ଯେହେତୁ ଆମର ସନ୍
ସରକାର ବି କହୁଛନ୍ତି, ଆପଣ ଯେତେ ପରିମାଣର ମେ ତେଲ ମସଲା ଏବଂ ଏ ବାହାର ଜାତୀୟ ଖାଦ୍ୟକୁ ବନ୍ଦ କରନ୍ତୁ। କାହିଁକି ନା! ଆପଣ ଯେଉଁ ଖାଦ୍ୟ ଖାଇବେ, ତାହା ଆପଣ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ। ତ, ଆପଣ ଯେତିକି ପରିମାଣରେ ସଂଚୟ କରି ନିଜର ପୁଞ୍ଜି ଗୁଡ଼ିକ, ସେଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟାରେ ହିଁ ପଳେଇବ। ଆପଣ କୌଣସି ଆନନ୍ଦ ଉପଭୋଗ ଆଉ କରିପାରିବେ ନାହିଁ। ସଞ୍ଚୟ କରିବାର ଅର୍ଥ ହଉଛି, ଆପଣଙ୍କର ଅଁ ଭବିଷ୍ୟତ ପାଇଁ ଆମର କିଛି ସଞ୍ଚୟ କରୁଛନ୍ତି, ଆପଣଙ୍କ ପୁଅ ଝିଅଙ୍କ ପାଇଁ ଆପଣଙ୍କର ପରିବାର ବର୍ଗଙ୍କ ପାଇଁ। କିନ୍ତୁ, ତାହା ଯଦି ଆପଣ ନିଜର ସ୍ୱାସ୍ଥ୍ୟ ସମସ୍ୟା ରେ ହିଁ ଖର୍ ର୍ଚ କରିଦେବେ। ତ ତାହା କୌଣସି ପ୍ରକାର କାର୍ଯ୍ୟରେ ରହିପାରିବନି ଆଉ। ଆପଣ ଯେଉଁ କାର୍ଯ୍ୟ କରିକିରି, ସେ ସମ୍ପତ୍ତି ଠୁଳ କରୁଥିଲେ, ତାହା ତ କେବଳ ଆପଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ରେ ହିଁ ପଳେଇବ। ଆପଣ ଖାଇବା ପିଇବା ଠିକ୍ କଲେ ତ, ଏମିତି ବି ଆ ସରଳୀକୃତ ଭାବରେ ଆପଣଙ୍କର ସ୍ୱାସ୍ଥ୍ୟ ସଂସ୍ଥା ଦେଖାଯିବ ନାହିଁ ତ ସେଇ ସଞ୍ଚ ସେଇ ପୁଞ୍ଜି ଯାହା ଆପଣ ସଞ୍ଚୟ କରିଥିବେ ତାହା ଆପଣ ଅଲଗା କୌଣସି କାର୍ଯ୍ୟରେ ଲଗେଇ ପାରିବେ।
କିଛି କିଛି ପରିମାଣରେ ପ୍ରତିଦିନ ଏ ପ୍ରତିଦିନ କିଛି କିଛି ପରିମାଣରେ ବ୍ୟାୟାମ କରିବା କଥା ଯୋଗର ଅଭ୍ୟାସ କରିବା କଥା। ସେମିତି ହେଲେ ନିଜର ଦେହର ଯତ୍ନ ଆମେ କୌଣସି ବ୍ୟାୟାମ ଶାଳାକୁ ନ ଯାଇକି ବି
ଘରେ ମଧ୍ୟ ନିଜେ କିଛି ନା କିଛି ପରିମାଣର ବ୍ୟାୟାମ କରିପାରିବା ଯେପରିକି ଆପଣ କହିବେ?
ପାଖରେ ଆମ ଯୋଗଠି ଆମ ହଁ। ଯୋଗଟା ଆମର ଆମର ନିଜର ସଂସ୍କୃତିଗତ ଜିନିଷ। ଆମ ଭାରତୀୟ ପରମ୍ପରାର ଜିନିଷ। ତେଣୁ ଆମ ପରମ୍ପରାକୁୁ ବଜେଇ ରଖିବା ସହିତ ମାନେ ଆମେ ବ୍ୟାୟାମ ସାରା ନ ଯାଇ ବିି ନିଜର ଦେହର ଆମେ ଯତ୍ନ ନେଇପାରିବା।
ନିଶ୍ଚୟ ନିଶ୍ଚୟ ଘରେ ମଧ୍ୟ ବ୍ୟାୟାମ କରିପାରିବା ଆମେ ବ୍ୟାୟାମ କରିବା ଦ୍ଵାରା ସ ଦେହ ପ୍ରତି ଟିକେ ସୁସ୍ଥ ଲାଗିବ ଆମକୁ କୁଂ ସମସ୍ତ କାର୍ଯ୍ୟ କରିବାରେ ଭଲ ଲାଗିବ। ତ ଏଇପରି ଭାବରେ ଯଦି ଆମେ ବ୍ୟାମ କରିବା ଏବଂ କିଛି ପରିମାଣରେ ଦୌଡ଼ କରିବା କିମ୍ବା
ଦୌଡ଼ କୁଦ। ଆପଣ ବିଭିନ୍ନ ପ୍ରକାର ବାହ୍ୟ ଖେଳ ଖେଳିପାରିବେ। ପୁ ଫୁଟବଲ ଖେଳି ପାରିବେ କ୍ରିକେଟ ଖେଳିପାରିବେ ବ୍ୟାଡମିଟନ ଖେଳିପାରିବେ।
ନିଶ୍ଚୟ ଆପଣ ଯଦି କହିଲେ ଭଲିବଲ ଆପଣ ଖେଳୁଛନ୍ତି ସେଇପରି ଭାବରେ ଭଲିବଲ ମଧ୍ୟ ଖେଳିଲେ ଆପଣଙ୍କ ଦେହରୁ ଯୋଉ ଝାଳ ବାହାରୁଛି ସେ ଝାଳ ବାହାରିବା। ତାର ମେଦ ବହୁଳତା କମିବ ମୋଟା ପଣ ମଧ୍ୟ କମିବ। କିଛି ପରିମାଣର ଦୌଡ଼ କରି ପ୍ରତିଯୋଗିତା କଲେ ମଧ୍ୟ ଆପଣଙ୍କର ଦେହ ସୁସ୍ଥ ତ ରହିବ ଚଲାବୁଲା କଲେ ମଧ୍ୟ ରହିବ ମି ଆ କହିବାକୁ ଗଲେ ତ ଦିନକୁ ପ୍ରାୟ ପାଞ୍ଚ ରୁ ଛଅ କିଲୋମିଟର ଚାଲିବା କଥା ଯାହାକି ଆପଣ ସୁସ୍ଥ ରଖିବାରେ ସାହାଯ୍ୟ କରିବ।
ତାପରେ ବି ସେତିଟା ହେ ଯଦି ଆମେ ସେତିକି ବ୍ୟାୟାମ କରୁଛେ କି ଚଲାବୁଲା କରୁଛେ, କି ଖେଳ ବି କରୁଛେ ତା ଦ୍ଵାରା ଦେହର ରକ୍ତ ଚାପ ବି ନିୟନ୍ତ୍ରଣରେ ରହିବ। ନିଜ ରକ୍ତ ଚାପକୁ ବି ଆମେ ନିୟନ୍ତ୍ରଣ କରିପାରିବା। ଏଇଭଳିଆ ନିଜ ହାତରେ ନିଜର ସୁବିଧା ରହୁଛି ନିଜ ଦେହର ଯତ୍ନ ଆମେ ନିଜେ ନେଇପାରିବା କିଛି କିଛି କାମ ତ ଆମେ ନିଜେ ବି କରିପାରିବା। ବିନା ଡାକ୍ତରଙ୍କ ପାଖକୁ ଯାଇ। ଯେତିକି ପାରିବା ଆମେ ନିଜେ ଆମ ନିଜ ହାତରେ ଯେତିକି ଅଛି ଆମେ ସେତିକି ତ ପ୍ର ତମେ ଆଗ
ଆଜ୍ଞା ଆଜ୍ଞା ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ତ ସରକାରକୁ ବହୁତ ପ୍ରକାର ଆମକୁ ସାହାଯ୍ୟ କରିଛି। ଯେପରି ଆୟୁଷ୍ମାନ କାର୍ଡ ମାଧ୍ୟମରେ ଏ ସମସ୍ତ ପ୍ରକାର ସ୍ୱାସ୍ଥ୍ୟର ସମସ୍ୟା ସେ ମାଗଣା ଭାବରେ କର କିନ୍ତୁ ନିଜ ସ୍ୱାସ୍ଥ୍ୟ ପ୍ରତି ନିଜେ ସଚେତନ ଆବଶ୍ୟକ। ଅର୍ଥ ବିନିଯୋଗ ଖାଲି ଖାଲିଟାରେ କରିବା ଆବଶ୍ୟକ ନାହିଁ ସରକାର ସେଇ ସମ୍ପତ୍ତିକୁ ଅଲଗା କୌଣସି କାର୍ଯ୍ୟରେ ଲ ଗାଇବା ଆବଶ୍ୟକ।
ଆମ ନି ଆମ ନିଜ ଅର୍ଥ ବି ଆମେ ଅନ୍ୟ କୌଣସି ବାଟରେ ଲଗେଇ ପାରିବା।
ଆଜ୍ଞା ଆଜ୍ଞା।
ହଉ ଠିକ ଅଛି ଭାଇ ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇ। ପୁଣି ଦେଖାହବା ପୁଣି କଥା ହେବା। ଆଜ୍ଞା ରଖୁଛି ଶୁଭରାତ୍ରି।
କିଏ ଆଇଲାନ